ହାଲୋ
ଆଜ୍ଞା ଆଜ୍ଞା ସ୍ପଷ୍ଟ ଭାବରେ ଆସୁଅଛି। ହ୍ୟାଲୋ।
ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ।
କାର୍ଯ୍ୟ କରୁଛନ୍ତି ଆପ ଆପଣ ଏ
ମୁଁ ଏବେ ମୋ ହାତରେ ଏକ କପଡା ଲଗେଇ ଅ ଛି ମୋ ହାତ ଟିକେ ଏବେ କାଟୁଛି ତ ସେଇଥିାଇଁ ମୁଁ କପଡା
କଣ ହାତ ସେ ଯୋଉ ଆପଣ କହୁଥିଲେ। ଆପଣଙ୍କର ତ ଆପଣଙ୍କ ହାତ କଣ ହୋଇ
ଆଜ୍ଞା ଆଜ୍ଞା ଟିକେ ନାକୁ ହେଇଛି ଆଉ ଆଉ ଆପଣ କୁହନ୍ତୁ ଆପଣଙ୍କ ଘରେ କେମିତି କଣ ଚାଲିଛି।
ଆଜ୍ଞା ଆ ତ ଆପଣ ଆପଣ ଆପଣଙ୍କ ଘରେ କ ର ରଖିଛନ୍ତି ଆପଣ କିଛି?
ହଁ ମୁଁ ମୋ ଘରେ ଦିଇ ଦୁଇଟା ବିଲେଇ ରଖିଛି। ସେ ସବୁଦିନ ସକାଳୁ ଉଠିବେ ତାଙ୍କର--ପ୍ରତ୍ୟେକ ଦିନ ମିଲ୍କ ଦିଏ ଆପଣ ନିଆ ମ ମଉ ବ ଖରା ବେଳେ ବି ମିଆଁଉ ମିଆଁଉ ତାକୁ ଖାଇଦେଲା ପରେ ସିଏ
ସେ ତମେ ହୁଅନ୍ତି ଆଜ୍ଞା ଆପଣଙ୍କ ବିଲେଇ ଆଉ ଆପଣଙ୍କ ବିଲେଇ ପଡ଼େ ଭ୍ରମଣ କରିବାକୁ ଜାନ୍ତି।
ଆମ ବିଲେଇ ମାନେ ଆମ ଘରର ଚତୁଃପାର୍ଶ୍ଵରେ ଥିବା ଅନେକ ଆମ ଘର ମାନଙ୍କରେ ସେ ତାର ଭ୍ରମଣ କାର୍ଯ୍ୟ କରିଥାଏ ଏବଂ କାର୍ଯ୍ୟ କରିସାରିଲା ପରେ ଚୁପ୍ କିିନି ଆସିକି ଘର ପାଖରେ ଆସି ଆମ ତାପରେ ମୋ ମାତାସ୍ରୀଙ୍କ ପାଖକୁ ଆସିକି ଖାଲି ଘଷି ଘାଷି ହୋଇଥାଏ ଘଷି ଘାସି ହେଲା ପରେ ଖାଲି ମିଆଁଉ ମିଆଁଉ ମିଆଁ ମିଆଁ। ଆଜ୍ଞା ଆଉ ଆପଣଙ୍କ କିଛି ଆପଣ ଅଉ କିଛି ସମ୍ପତ୍ତି ପାଇ
ଆଜ୍ଞା ବଝିଲ କୁହନ୍ତୁ। ଘରେ କହିଥିଲି ଗୃହପଳିତ ପଶୁ ପାଳିବା ପରେ ମୁଁ ଗୋଟେ ମୁଁ ଗୃହପାଳିତ ପଶୁ ଘର ରଖିଛି ତ ତ ମତେ ଏକାଡ ନହିଁ ଆଜ୍ଞା ମୋର
ଆଜ୍ଞା ଆଜ୍ଞା ଆଉ ଆପଣ କୁହନ୍ତୁ କଣ କହୁଥିଲେ ବା।
ଆଜ୍ଞା ମୁତ ଏଇ କଥା‌ ତ ଯୋଉ ଆପଙ୍କର ଜଣେ ଭଲ ସେ ଖା ବେଲକାାଙ୍କ ଆଡେ ଖ ଆଜ୍ଞ ଆମ୍ଭେଣ୍ଡାଙ୍କୁ ଡାିଲେ ସେ ଭ୍ରମ ଜମାା ଗ କା ଅଛି କୁଆଡେ ଅଛନ୍ତି ଭ୍ରମଣ କରିବା ପାଇଁ
ଆଜ୍ଞା ମୁଁ ତ ତାହା କହିପାରିବିନି କାହିଁକି ନା ସିଏ ମୋର ପୃଷ୍ଠା ମଧ୍ୟରୁ ଅନ୍ତରରୁ ବାହାରେ ଅଛି। ତେଣୁ ମୁଁ ସେଇ ଜାଗାକୁୁ ଭ୍ରମଣ ନ କରି ଘର ଚତୁର୍ ଥିବା ମନ୍ଦିର ପବନ ବନ ପାହାଡ ପର୍ବତ ତ ଝରଣା ସବୁ ଆଦିକୁ କରିବାକୁ ଯାଇପାରେ। ମୁଁ ମୁଁ ମୋର ପୁରୁଷ ମିତ୍ର ମାନଙ୍କୁ ଧରିଯାଏ।
କିଛି ଗଛ ଅଛି ଆଜ୍ଞା ଆପଣଙ୍କ ପାଖରେ ବୁଝିଲି ଆଜ୍ଞା ଆପଣଙ୍କ କଥା ମୁଁ ବୁଝିଲି
ଗଛ। ଷ ସମୁଦାୟ ମି ସେ କି ମୋ ଘର ଆଗରେ ଗୋଟେ--ଚ ଯା କହନ୍ତି ଯାହାକୁ ଆମ ହିନ୍ଦୁ ଧର୍ମରେ ପୂଜା କରନ୍ତି ଚଉଁରା ଥାଏ ଚଉଁରା ଆଉ ଏବଂ ମୋ ଘର ଛାତ ଉପରେ ନାନା ପ୍ରକାର ଗଛ ଅଛି ଚାରି ପାଞ୍ଚ ପ୍ରକାର ହବ ଗେନ୍ ରୁ ମନ୍ଦାରକ
ତାହଲେ କଣକୁ ତାହଲେ
ଆଜ୍ଞା ଆଜ୍ଞା ଆମ ଧାରା ପୃଷ୍ଠ ଉ ସବୁ ପାଣିଣି ଫଟା ପଡୁଛି ଯାହାକୁ ମତେ ସାହାଯ୍ୟ କରିଦଉଛି କି ମୁଁ ଆଉ ସେମାନଙ୍କୁ ପାଣି ସଜା ହଉଛି
ରୁହ ରୁହ ର ଅଛନ୍ତି ଆ ରୁଅରେ ଅଛନ୍ତି ଆପଣମନେ?
ନାଇଟିନ୍ ମୁଁ ଏବେ ମୁଁ ମୋର କାର୍ଯ୍ୟ କାର୍ଯ୍ୟ ପୃଷ୍ଠାରେ ଅଛି। କର୍ମକ୍ଷେତ୍ର କର୍ମକ୍ଷେତ୍ରରେ ଅଛି ମୁଁ ଏବେ।
ବହୁତ ବ୍ୟସ୍ତ ଅଛନ୍ତି ଆପଣ କର୍ମ କ୍ଷେତ୍ରରେ ଆପଣଙ୍କ ଆଜ୍ଞା ଜଣା ପଡ଼ୁଚି ଆପଣ ବହୁତ ବ୍ୟସ୍ତ
ଆଜ୍ଞା ଆଜ୍ଞା ଆପଣ କଣ କରୁଛନ୍ତି?
ତିନ୍ ଦିନ୍ ହେଲାଣି ଏହି ମେଗାଛନ୍ନ ତେଲ ରୋପଣଙ୍କୁ କେଉଁପରି ଆପଣ
ଆା କ
ଆପଣଙ୍କୁ କେଉଁପରି ଲାଗୁଛି ଆପଣଙ୍କୁ ଭଲ?
ଆମକୁ ଟିକେ ମତେ ଟିକେ ଟିକେ ଖରାପ ବି ଲାଗୁଛି ଟିକେ ଟିକେ ଟିକେ ଭଲ ବି ଲାଗୁଛି ଏ ପାଗ ଟା ବହୁତ ଭଲ ଲାଗିବା ସହିତ କି ବେଳେ ବେଳେ ବାଧା ବି ଦେଇଥାଏ। କାରଣସ
ପାଗରେ ଆପଣଙ୍କ ମିତ୍ର ସବ ଭ୍ରମଣ କରିବାକୁ ଯାଉଛନ୍ତି?
ନାଇଁ ଆଜ୍ଞା ଝଗଡ଼ା ହେଇଯାଏ ତେଣୁ ଟିକେ ଏବେ ଯାଇନାହୁଁ।
ଓହୋ ଆପଣ ମଣିଷ ଜଳ
ହ୍ୟାଲୋ।
ଆପଣଙ୍କ ଗଛ ପାଖକୁ ଆଉ ଆସୁଛନ୍ତି ଆପଣ ଆସୁନାହାନ୍ତିଛ ପାଖକୁ
ନାଇଁ ମୋ ମୋ ପୁରୁଷ ବନ୍ଧୁ ବି ସେ ବେଙ୍ଗବତ ପାଖକୁ ଯାଉଥିଲେ ମୁଁ ବି ଯାଉଥିଲି କିନ୍ତୁ- ତୁ ଏବେ କିଛି ଅସୁବିଧ ହେଇଥିବାରୁ ନା ମୁଁ ଯାଉଛି ନା ସିଏ ଯାଉଛି।
ଆଜ୍ଞା ଆପଣ ତ ଜାଥିବେ ସେ ପୁରୁଷମିତ ବହୁତ ଟିକେ ଅସୁବିଧା ହୋଇଯାଇଥିଲା ମ ମଝିରେ ସେହି ପୁରୁଷ ମିତ୍ରଙ୍କର ମହିଳା ମିତ୍ର ସହ ସେଇ ଅନ୍ୟ ଏକ ପୁରୁଷ ଯ ତାଙ୍କ ଛବେ ଟିକେ ଆପଣ ଜାଣିଛନ୍ତି ସେ ବିଷୟରେ?
ନାଇଁ ମୁଁ କିଛି ଜାଣିବାକୁ ନାହିଁ ମୁଁ ତ ମୁଁ ମୋ କର୍ମ କ୍ଷେତ୍ର ବ୍ୟସ୍ତ ରହୁଛି ଏବଂ ମୁଁ ମୋ କର୍ମକୁ ବହୁତ ଭଲ ପାଏ ଏବଂ ମତେ ତାହା ଏଇ ସବୁ ଆଜ୍ଞା।
ଥିଲା କିି ମୁଁ ଆପଣଙ୍କ ଥରେ ବହୁତ ଭଲ ଜାଣି ପପଣ ଅ
ଆଜ୍ଞା।
ଭାବ ଅଛି ସପଣ ଉ ମହାବିଦ୍ୟାଳୟଳ ରେ ଗମନ କରୁନାହାନ୍ତି ଆପଣ।
ନାଇଁ ନାଇଁ ଆମ ମହାବିଦ୍ୟାଳୟର ପ୍ରଧାନ ଅଛି ଯେ ଆମକୁ ତ ଏତେ ଆମକୁ ମାନେ ଗ୍ରହଣ ପତ୍ର କି ଆଗ୍ରହ ପତ୍ର ଆମକୁ କିଛି ପଠେଇ ନାହାନ୍ତି ତେଣୁ ଆମେ ଆମ ଆଡ଼ୁ ହିଁ କାହିଁ ଯିବୁ ଯେବେ ଯିବୁ
ବୁଝିଲି ଆଜ୍ଞା।
ପର୍ବ ପର୍ବାଣୀ ମାନଙ୍କରେ ଆମେ ଟିକେ ଯିବୁ।
ଆପଣ ତା ଆଫୋଟ ମୋ ହୁଁ ହୁଁ ବାର୍ତ୍ତାଳାପ କରୁଚନ୍ତି ନା କରୁନାନ୍ତି ଆଉ? ଆପଣ ମିତ୍ର ଜଣଙ୍କ ସହ
ନାଇଁ ନାଇଁ ମୁଁ ମୁଁ ଟିକେ ଏ ଦୁଇରୁୁ ତିନି ଦିନ ହଁ ଭିତରେ ଟିକେ ବ୍ୟ ଥିଲି ତେଣୁ ମୁଁ କାହାରି ସହିତ ବାର୍ତ୍ତାଳାପ କରେନାହିଁ। ମୁଁ ମୋ କର୍ମକ୍ଷେତ୍ର ଏବଂ ମୁଁ ମୋ କାର୍ଯ୍ୟକୁହି କରିଥାଏ।
ନାସିଆ ଆଇ ଆଜ୍ଞା।
ଏବଂ କେତେ ଘଟି ଯାଇଥିବ ହେଲେ ଏବେ ଟିକେ କମ୍
ଆଜ୍ଞା ଆଜ୍ଞା ମୁଁ ପି
ଆଜ୍ଞା ଆଜ୍ଞା।
ଲିଲ କିି ଏକ ମହିଳ। ଚିତ୍ର ଘରକୁ ଯାଇଥିଲା ଆଜ୍ଞା କାଲିଗଣ ଆସ ସେଇ,
ଆଜ୍ଞା ଆଜ୍ଞା କାଲି ମୁଁ ଶୁଣିବାକୁ ପାଇଥିଲି ସିଏ କାଲି ଆସିଥିଲେ ବୋଲି ତେଣୁ ମୁଁ ତା ତାଘରକୁ ଯାଇକି ତାଙ୍କୁ ଟିକେ ଦେଖା କରିକି ବି ଆସିିବ ଏବଂ ମତେ ସେ ସ ମୋର କିଛି ସାହାଯ୍ୟ ବି କଚ ନ୍ତି ହଁ ଆଜ୍ଞା ସେ ମୁଁ ତାକେ ସାହାଯ୍ୟ ବି କରିଚନ୍ତି। ଆଜ୍ଞା ଆଜ୍ଞା ଆଉ ଆପଣ କୁହନ୍ତି ଆପଣ କଣ ଖାଇଚନ୍ତି?
ଆଜ୍ଞା ଆଜ୍ଞା।
ହଁ ହଁ ଧନ୍ୟ ମନେ
ନାଇଁ ଆଜ୍ଞା ଆଜ୍ଞା କିଛି ଆମେ ତ ଅଜା ସ ମନେଯାଉଚି ମୁଁ ଆଜ୍ଞା କେଜା ଣି ଆପରେ କଥା କହିଲେ ଆପଣ ତାଙ୍କୁ କେତେବେଳେ ତା ଆପଣ ମତେ ଯେତେବେଳେ କହିଲେ ମୁଁ ତାଙ୍କୁ ସେଡକୁ ସେ କଣ ରା କହିଲେ ଆଜ୍ଞା ମୁଁ ଆପଣ
ହିଁ ହିଁ।
ଛୁଇଁ ବହୁତ ଶୁଣିବାକୁ ପାଉଚି। ମୁଁ ଆଜ୍ଞା ମୁଁ ସେଇଟା ବଝିପାରୁନି ମୁଁ ଆଜ୍ଞା
ଆପଣଙ୍କ ପାଖରେ ଗୋଟିଏ ହିଁ ସମାଧାନ ଅଛି ଯାଇକି ତାଙ୍କ ତଳକୁ ସ୍ପର୍ଶ କରିକି କ୍ଷମା ପ୍ରାର୍ଥନା କରିବି। କାହିଁକିନା ମୋ ମଇଳା ମି ଥିଲେ କିଛି କଥା କହନ୍ତି। ଆଜ୍ଞା।
ଆଜ୍ଞା ଯେ ଆପଣଙ୍କ କଥା ଠିକ୍। ଆଜ୍ଞ ମୋର ଏମିତି ଘଟିଚି ତ ସେଥିରେ ଆଜ୍ଞା ମୋ ମୋର ମୁଁ ଆଜ୍ଞା ମୁଁ ତାଙ୍କୁ କଣିଆ କୁହେ। ଯାଇକି କିଛି ଭୁଲ ରେ ମୁଁ ତାଙ୍କୁ କିଛି ହୁଁ ସେ କଣ ତାଙ୍କ ଆଡୁ କହିଲେ ଯେ ନିରେ ସବୁ କଥା କହୁଚି ଆସିକି ହେଲେ ଆଜ୍ଞା ମୁଁ ସାଙ୍ଗେ ସାଙ୍ଗେ କହିଲି ଆପଣ ଆମ ସବୁ ଭ୍ରମଣ କରି ବୁଝିପାରିଲେ
ହଁ ତାହେଲେ କିଛି ତାହେଲେ କିଛି ଭୁଲ ହୁଁ
ଗୋଟେ ମୁଁ କ
। ତୁ ତା ମାନେ କରିଚୁ ତେଣୁ ମୁଁ ତାଙ୍କୁ ବୁଝେଇଦେବି ଆଉ।
ଅଁ ଆଜ୍ଞା ଆଜ୍ଞା। ବୁଝିବ ଆଜ୍ଞା ଠିକ୍ ସେ ଟିକେ ବୁଝେଇଲ ଆଜ୍ଞା ଆମେ
ହ୍ୟାଲ।
ଆପଣଙ୍କ ମଧ୍ୟ ବହୁତ ବହୁତ ଚିର ପ୍ରକୃତ ହେବ ଆପଣଙ୍କ ପାଖରେ।
ଆଉ ଆପଣ କଣ ଖାଦ୍ୟ ଗ୍ରହଣ କରିଛନ୍ତି।
ଆଜ୍ଞା।
ମଧ୍ୟାହ୍ନ ଭୋଜନ।
ଆଜ୍ଞା ଆଜ୍ଞା ଆମର ଆଜ୍ଞା ମ ମଧ୍ୟାହ୍ନ ମଧ୍ୟାହ୍ନ ଭୋଜନ ରେ ଭାତ ଡାଲି ଆଳୁ ଝୋଳ ମଧ୍ୟ ଆମେ ଆଜି ଗ୍ରହଣ କରି ଛୁ ଜନ ଗ୍ରହଣ କରିଛନ୍ତି।
ମୋ ମାତାଶ୍ରୀଙ୍କୁ ମଧ୍ୟାହ୍ନ ଭୋଜ୍ୟା ଭୋଜନ ପାଇଁ କହିବେ। ମାତାଶ୍ରୀ ମତେ ଦୁଇ ଟି ଦୁଇଟି ଅ ଦେଇଥିଲେ ଯାହା ମଧ୍ୟରୁ ଆପଣ ଅନ୍ନ ଏବଂ ଡା ଅନ୍ନ ଏବଂ ଡାଲି ଖାଇବେ କି ଆପଣ ରୁଟିକୁ ତରକାରୀ ଖାଇବେ ତେଣୁ ମୁଁ ରୁଟି ତରକାରୀକୁ ଗ୍ରହଣ କରିଥିଲି ଏବଂ ଓ
ଆଜ୍ଞା ଆପଣଙ୍କ ରୁଟିଆ ତରକାରି ଆପଣଙ୍କ ପେଟ ନା ଆପଣ ତ ଆପଣ ତ ପେଟ ପୁରିନଥିବ ଆପଣଙ୍କ ଆଜ୍ଞା।
ନାଇଁ ପେଟ ପୁରିନାହିଁ କିନ୍ତୁ ମୁ ଅଳ୍ପ କିଛି ଖାଇଲି। କି ମୁଁ ମନ ସନ୍ତୁଷ୍ଟ କ ଖୁସି ଅଛି ଏବଂ ମୋ ସହିତ କିଛି ଅସୁବିଧା ହେଉଥିବାରୁ ମୋ ମନ ଟିକେ ଖରାପ୍ ଥିବାରୁ
ସନ୍ତୁଷ୍ଟ ଆଜ୍ଞା ହଁ। ହଁ ଆଜ୍ଞା ତା ଆପଣ ମତେ ସେଇ ଦୁ ଖ ଆମ ଆମ ସହ ଟିକେ ବର୍ଣ୍ଣନା ତାହେଲେ ଆପଣ
ଆଜ୍ଞା ଆପଣ ଆପଣ ଗୋଟେ କଥା କହିପାରିବେ କି ଆମ ଗାଈ ମାତା ଗାଈ ମାତାଙ୍କୁ ମାତା କି କ
କେବେ କରିବ।
ମୁଁ କହିଲି ଆମ ଗାଈ ମାତାକୁ ମାତା କାଇଁ କୁହାହଉଛି।
ମୁ ଆଢେ ଗାଈ ମା ତା ସମସ୍ତିଙ୍କର। ଅତି ଜ୍ଞାନ ଅଛି ଆଜ୍ଞା ଗାଈ ମାତାର। ସମୟ ଉପକାରୀ ହୋଇଥିବାରୁ ତାଙ୍କୁ ଆଜ୍ଞା। ଗାଈ ମାତାଣି ଏଂ ଟିକେ ସେଇ ବିଷୟରେ ଗା ଗାଈ ମା ଆପଣ ଯଦି ଜଣାନ୍ତି ମ୍ ତେ
ମୁଁ ଜାଣିବା ହିସାବରେ ଗାଈ ଗାଈ ମାତା ଆମର ବୋହୁତ୍ ତୁ ଉପକାରରେ ଲାଗନ୍ତି ଏବଂ ଗାଈ ମାତ୍ ଗାଈ ମାତା ଆମକୁ କ୍ଷୀର ଛେନା ଗୋଟିଏ ଗୋଟିଏ କ୍ଷୀରରୁ ହିଁ ଆମେ ପ୍ରାପ୍ତ କରି
ଆଜ୍ଞା ଆଜ୍ଞା।
ଏବଂ ଗାଈ ନା ବହୁ ତାଙ୍କ ଯଦି
ଚ ଆଜ୍ଞା ତରଣେରେ ତାର ସବୁ କଥା ଆଜ୍ଞା। ହଉ ଧନ୍ୟବାଦ ଆଜ୍ଞା ମୋର ଆଜ୍ଞା କାର୍ଯ୍ୟ ରହିବାରୁ ରହୁଛି ମୁଁ ଆପଣଙ୍କର ଜୟ ଜଗନ୍ନାଥ ଆଜ୍ଞା।
ଧନ୍ୟବାଦ ନମସ୍କ
ଆଜ୍ଞା ନମସ୍କା